ହ
ହାଲୋ।
ହାଲୋ ଆଜ୍ଞା ଭାଇ ନମସ୍କାର। କେମିତି ଅଛନ୍ତି?
ଆପଣଙ୍କ ଭଏସ୍ ଶୁଣା ଯାଉଛି
ଆଜ୍ଞା ଶୁଭୁଛି ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ଆଉ ଭଲ?
ହଁ। ଇଟା ଏଇଟା ଇଟା ଆଗ ହଁ ଗୋଟେ ମିନିଟ ଲାଇନରେ ରଖ ଭାଇ ଗୋଟେ ମିନିଟ ହଁ କହ। ହୁଁ ହୁଁ। ଏଇଟା ଚାରିଟା ଏଇଟା ଚାରିଟା ହଁ। ହୁଁ।
ହଁ
ଫୋଟୋ ଛଟା ଖଟି ଫୋଟୋ ହେଲା ତାର। ହଁ ହଁ କୁହନ୍ତୁ ହୁଁ। କିଛି ନାଇଁ ଏ ବସିଛି ଏଇନେ କହୁନାହାନ୍ତି। ନାଇଁ ନାଇଁ
ଆଉ ଘରେ ଭଲ ସମସ୍ତେ?
ହଁ ହଁ ହଉ ଭଲ ଅଛନ୍ତି ଆପଣଙ୍କର କେମିତି ଅଛନ୍ତି?
ଆଜ୍ଞା ଭଲ ସମସ୍ତେ।
ଓ ହଁ ଆପଣଙ୍କ ଓଡସ୍ ସଇଲାଣି? ହ
ଆଜ୍ଞା ସରିଲାଣି ହିଁ।
ଅହଂ
ଆପଣଙ୍କର ବୋଧେ ଆପଣ ଜଣେ ପୁଅ ଆଉ ଜଣେ ଆପଣଙ୍କର ବଡ଼ ଭଉଣୀ ଅଛନ୍ତି ସିଏ କଣ କରୁଛନ୍ତି?
ସିଏ ଏବେ ସେ ଏବେ ଗ୍ରାଜୁଏସନ୍ କରୁଛନ୍ତି ନା ମାନେ ପି ଜି ପାଇଁ ଫମ୍ ପକେଇ ନାଇଁ ନାଇଁ ଆସିନି ଆପ୍ଲାଏ ହଁ ପି ଜିି ପାଇଁ
ଲାଷ୍ଟ ଇୟର ମାନେ
ହୁଁ।
ତାଙ୍କର କୋଉ ଷ୍ଟ୍ରିମ?
ସେଇ ଭଳିଆ ଆଉ।
ଆ ତାଙ୍କର କୋଉ ଷ୍ଟ୍ରିମ? ଆ ଆଚ୍ଛା ଅନର୍ସ କଣ ନେଇଥିଲେ?
ସେ ଆସୁ
ଆଚ୍ଛା।
ହୁଁ।
ଭଲ ଆଉ
ଆପଣଙ୍କ କଣ ପଲିଟାଲ୍ ସାଇନ୍ସ ନା?
ହଁ।
ଅହଁ ଭଲ ଅଛି। ହଁ। ଆଉ ହଁ ସବୁଭଲ ଅଛି ସବୁତ ଠାକୁରଙ୍କ କୃପାରେ ଆଉ।
ହେ ହେ ହଁ।
ଆପଣ ପୁ ପୁରୀ ଯାହା ଯାଇନାହାନ୍ତି, ରଥ ରଥତ୍ ଯିବେ କି ପୁରୀ?
ଦେଖାଯାଉ ଡୋରି ଲାଗିବ ଯଦି
ଅ ଦେଖନ୍ତୁ ସେଇ ଭିଡ ଯୋଉ ହଉଛି ପୁଣି ତ ଯିବା କ ଚୋ ଜିନଷ ଚୋରି ହେଲେ ବହୁତ ଚାନ୍ସ ସେଇଠି।
ହଁ।
ସେଇଟାତ ଅସୁବିଧା। ମୁଁ ଭାବୁଛି ସାର୍ ମୁଁ ନୀଳାଦ୍ରି ବିଜେରେ ଯିବି ଭାବୁଛି ଆଉ।
ଓହୋ ହଉ ଭଲ ବୁଲିକି ଆସନ୍ତୁ।
ଆଜ୍ଞା।
ଆଜ୍ଞା ଆପଣ ଭୁବନେଶ୍ୱର ରେ ତ ସବୁ ଜାଗା ବୁଲି ଦେବେଣି ଆଉ।
ହଁ ସେମିତି କି ବେଶୀ ଯା ନାହିଁ ଗୋଟେ ଗୋଟେ ଜାଗା ଭଲ ଲାଗେନି ଆଉ।
ହଁ ଆପଣ କେତେ ବର୍ଷ ହେବ ରହିଲେଣି?
ମୁଁ ଏଇଠୁ ହେଲାଣି ସତର ଅଠର ବର୍ଷ ରହିଲଲିଣି ମୁଁ ଏଇଠୁ।
ଆଚ୍ଛା ଆପଣ ବହୁତ ପୁରୁଣା ତାହେଲେ ଆଉ।
ହଁ।
ଛୋଟବେଳୁ ରହିଛନ୍ତି।
ହଁ ଛୋଟବେଳୁ ରଇଚନ୍ତି ଏଠି ମୁଁ ଛୋଟବେଳୁ ରହିଛି ଏଠି।
ହଁ। ବାପା ଅଫିସ ଯାଇଛନ୍ତି।
ହଁ।
ଓହ ରୋଷେଇ ସରିଲାଣି।
ହଁ ସଇଲାଣି ରୋଷେଇ ଲେ ମେନ୍ ଭାତଟା ସରିଚି ଆଉ ତ ରକାରି କଣ ବଷାହେଇଛି ଏଇ ଗ୍ୟାସରେ ଆଉ।
ଓହୋ।
ହୁଁ।
ଆଉ କୁଆଡେ ଯିବେ ଭାବୁଛନ୍ତି।
ଏବେ ଆଉ ଗାଧୋଉଛି କୁଆଡ଼ ଯିବୁ ଏଇନା ଦେଖିଆ ସାଙ୍ଗ ବାଙ୍କ ଘର ଟିକେ ବସି ଟିକେ ଆଉ କଣ କରିବା।
ହଁ।
ଆଜ୍ଞା।
ଆଉ ବ୍ୟାଡମିଣ୍ଟନ ଖେଳନ୍ତି।
ନା ଏ ଖେଳୁଥିଲି ଆଗରୁ ଯେ ଏବେ ଅଭ୍ୟାସ ଛାଡିଗଲାଣି କିଏ ଖେଳୁଛି ଆଉ। ଆପଣ ଖେଳନ୍ତି ବଧେ ବ୍ୟାଡମିଣ୍ଟନ।
ହଁ ମୁଁ ଖେଳେ ମୁଁ ବି ଆଗରୁ ବହୁତ ଖେଳୁଥିଲି ଏବେ ଟିକେ କମିଗଲାଣି ଆଉ।
ଓହୋ।
ଆଉ ଏବେ କଣ କରିବେ।
ଆଜ୍ଞା। ଆଜ୍ଞା କୁହନ୍ତୁ। ଆଜ୍ଞା।
ଆଜ୍ଞା ଶୁଭିଲାନି। ସେ ଆପଣଙ୍କ ବୟସ ଟା ଟିକେ ଗେ